ହ୍ୟାଲୋ।
ହଁ କଣ କରୁଚୁ?
ବସିଚି ତୁ?
ବସିଚି।
ଓହୋ।
ଏଇ ପୂର୍ବ ଏଗୁଡ଼ା ସବୁ ସଵ୍ ମିଟ ହେଲା ତ।
ହଁ।
କିଛି ପ୍ରୋବ୍ଲେମ ହେଲାନି ତ?
ମୋର ଗୋଟେ ଜିରୋ ହେଇଯାଇଛି କଣ କହିଲୁ? ତୁ ଯାଇକି କଲ କଲେ କାହା ପାଖକୁ ତୋର ହବ ମୋର ଏଟା ହଉଛି ମୁଁ ତତେ କଲ୍ କରିଛି ନା?
ମୁଁ କଲ୍ କରିପାରିବିନି ପା ମୋର ହଉଛି ମାନେ ଆଜି ଲିଙ୍କ ଆସିଲା ଆଜି ହଉଛି ମାନେ କଲି। ମୁଁ ଆଗୁରୁ ଜାଣି ନଥିଲେ ମୁଁ ଆଗୁରୁ ଜାଣିଥିଲେ କରିଦେଇଥାନ୍ତି ମୁଁ ଜ ନା ମୁଁ ଜଷ୍ଟ ହଉଛି ଏବେ ପା ସେଇ ଲିଙ୍କ ସେ ପଠେଇଲେ ମୁଁ କଲ୍ କରିଥିଲି କି ମୋର ଆସୁନି କାଇଁ ବୋଲି କି ଜସ୍ ହଁ ଜଷ୍ଟ ଲିଙ୍କ ପଠେଇଲେ ମୁଁ କରିଛି ଆଉ।
ମୋର ତ ହେଇଯାଇଚି ତୋ ସହିତ ଛଅଟା ଏଵ୍ ଗୋଟେ ଜିରୋ ହେଇଯାଇ ବୋଲି ଆଉ ଗୋଟେ କଲ କରିଦେଲି।
ହଁ।
ନହଲେ ହ ହବନି।
ମାନ ଗୋଟେ ମଣିଷ ସାଙ୍ଗରେ ଗୋ ଦିନକୁ ଛଅଟା କଲ କରିହବ ନା ହଉଛି ମାସରେ?
ନା ନା ସେ ସେଇ ମାନେ ଏଇ ନା ନୁହଁ ମୁଁ ଆର କଲ୍ ରେ କହିବି ତତେ ହେଲା ଏଇନା କହିହବନି।
ହଉ।
ହଉ ତମ ଯୋଉ ଘରେ ଯୋଉ କୁକୁର ଗୋରା ଥିଲେ ସେ ସ ସେରା କୁଆଡେ଼ କେଡ଼େ କେଡ଼େ ହେଲେଣି?
ହେ ପଚାର ନା ସେ ସବୁ ମରିଗଲେ।
ମରିଗଲେ କେମିତି?
ଆଠଟା ଥିଲା ଆଠଟା ମଲା।
କେମିତି ମରିଗଲେ?
ତା ମା କୋଉଠୁ କଣ ଖାଇକି ଆଣିକି ସେ ଖାଇକି ମରିଗଲେ ସବୁ।
ଓ ହୋ।
ଫୁଡ୍ ପଏଦନ ହେଇଗଲା ସେ କୁକୁର ମାନଙ୍କୁ।
ଓହୋ ଆଉ ତମ ଗଛରେ ଯୋଉ ସବୁ ପଣସ ହେଇଥିଲା?
ଏ ଥର ଭଲ ପଣସ ତ ହେଇନଥିଲା ଏଘରେ ତା ଥରେ ଲୋକ ସବୁ ନେଇଗଲେ ଆସି।
ସବୁ ନେଇଗଲେ ନା ମାନେ କଣ କହିଲୁ ଛୋ ଛୋଟ ଛୋଟ ନ ହଉଣୁ ତ ସବୁ ଲୋକ ନେଇଯାଉଛନ୍ତି ଆଉ ପାଚିଲେ ଖାଇବ କଣ ନା ତରକାରୀ କଣ କରି ଖାଇବ।
ହଁ ପାଚିଲା ପଣସ ମୁଁ ଏମିତିରେ ବି ପସନ୍ଦ କରେ ନା। ଆମ ଘରେ ଏତେ ପଣସ କେହି ଖାଆନ୍ତିନି। ହଁ ଅଧିକ ନୁହେଁ କିନ୍ତୁ ଖାଇବୁ ଆଉ।
ମୁଁ ତରକାରୀ ଟୋଟାଲ ଖାଏନି। ପାଚିଲା ବି ସେଇ ଅଳ୍ପ ଖାଏ।
ମୁଁ ପାଚିଲା ମୂଳୁରୁ ଖାଏନା। ବାସ୍ନା ଶୁଙ୍ଘିଲେ ମତେ ବାନ୍ତି ଲାଗେ।
ଓ ହୋ।
ଆଉ ଆଇଁଷ ଖାଉନୁ ତୁ।
ନା।
କାଁ ଛାଡି ଦେଲୁ। କଣ ପାଇଁ?
ଛାଡି ଦେଇଚି ଆଉ। ମୋ ମାମା ଆ ମାନେ ବହୁତ ଓଷା କରନ୍ତି ତ ସେଥିପାଇ ତାଙ୍କଠୁ ଦେଖି ମୁଁ ପୁରା ପୁରୀ ସବୁଦିନ ପାଇଁ ଛାଡ଼ି ଦେଇଛି ଆଇଁଷ ଆଉ।
ମୁଁ ଚେଷ୍ଟା କରୁଛି କିନ୍ତୁ ହଉନି। କଣ କରିବି ଆଉ?
ଓହୋ। ନା ନା ଆଇଁଷ ଖାଇବ ମାନେ ହ୍ୟାଲୋ। ଫାଷ୍ଟ୍ ଫାଷ୍ଟ ତ ଛାଡ଼ିଦବୁ ମାନେ ଇଚ୍ଛା ହେବ ଖାଇବା ପାଇଁ। ତାପରେ ଆଉ ଦେଖିଲେ ବି ଅନେଇବାକୁ ସେପଟକୁ ଇଚ୍ଛା ହେବନି।
ହଁ ସେଏ କଥା ଯେ ମୁଁ ଯେତେ ଥର ମାନେ ଆଉଛି ଛାଡିବାକୁ ଚେଷ୍ଟା କରିକି ଘରେ ଆଣିଥୋଇ ଦେଇଥିଲେ। କହିକି ରଖିଦେଇଥିବେ ତ ଛାଡିନି। ଖାଇକି ଯା।
ହଁ ବା ମୋ ମାମା ମତେ ସେମିତି ଦିନେ କଇଲେ ବାଡେଇବି ଆଉ। ନ ଖାଇବି ଯଦି ହେଲେ ବି ମୁଁ ଛାଡିଦଇଚି, ଏତେ ଦିନ ହେଲା ମାସେ ଖଣ୍ଡେ ହେଲାଣି। ତାପରେ ଖାଇଦେବି ପୁଣି ଯଦି ଆଉ ମାନେ ହବନି ସେତେ ମୁଁ ଖାଇଲିନି।
ମାକ ମାସେ ହେଇଚି।
ମାସେ ନୁହେଁ, ମାନେ ମାସେ ଛାଡିଥିଲେ ଯେତେବେଳେ ମୋ ମାମା ଏମିତି କହୁଥିଲେ।
ଓହୋ କେବେଠୁ ଛାଡିଲୁଣି କି?
ହଁ ଛାଡିଛି ଏ ଦି ତିନି ମାସ ତଳେ।
ଓହୋ।
ହଁ।
ତାହେଲେ ହଉଚି ଖାଲି ଇଭେଜ୍ ଖାଉଥିବ ଆଉ।
ହଁ ଆମ ଗାଁରେ କାଲି ଯିଏ ମରିଗଲେ ରୋଡ ଆକ୍ ଆକ୍ସିଡେଣ୍ଟରେ ତାଙ୍କର ଚାରିଟା ଚାରି ଜଣ ପୁଅ ଝିଅ। ସିଏ ଏବେ କଣ କରିବେ ଭାବିଲୁ?
ଯିଏ ତ ସତରେ
ଚାରିଜଣ ତ ମାମା କହୁଚନ୍ତି ଚାରିଜଣ। ହଁ ବା ତା ସ୍ତ୍ରୀ ଏମାନେ କଣ କେମିତି କରିବେ, ସେମାନେ କଣ ଖାଇବେ ସବୁ? କଣ କହିଲୁ?
ହୁଁ ଯିଏ ମରିଗଲେ ତାଙ୍କର ଭାଇ ଭଉଣୀ କିଏ ନଥିଲେ କି?
ଥିଲେ ଆଉ କଣ କରିବେ? ତାଙ୍କ ଇଏକୁ କିଏ ଆଉ ଥିଲେ ବି ଆଉ କଣ କରିବେ? ସିଏ ତ ଆଉ ମାନେ ଏମିତି କେହି ତ ଆଜିକାଲି କାହାର ନିଜର ନୁହନ୍ତି ନା।
ହଁ।
ଆଉ ସବୁ ଭଲ ତାହଲେ ନା।
ହଁ ସବୁ ତ ଭଲ ଅଛି।
ଆଜି ବୁଲିଗଲେ ଗୁପଚୁପ୍ ଖାଇବା ଆଁ ପଇସା ନେଇଥିବୁ।
ହଁ ନେଇଥିବି ମୁଁ ଭାବୁଚି ନେବିନି ତୁ ଦୋବୁ।
ହଁ ମୋ ପାଖେରେ ତ ପଇସା ନାହିଁ। ମୋ ଭତ୍ତା ପଇସା ଆସିଲେ ଯାଇଁକି ତତେ ଦେବି ଆଉ ଚିନ୍ତା କରନି।
ହଁ ମୋର ବି ଆସି ସାରିଲାଣି ଭତା।
ଆସି ସାରିଲାଣି।
ହଁ ମୁଁ ଗୋଡ ଯୋଉ ନାହିଁ ଗୋଟେ ସାଇଟ ର ଗୋଡ।
ଓହୋ ମାନେ ପଇସା ପାଇବା ପାଇଁ ନିଜ ଗୋଡ ଟାକୁ ବି କାଟିଦେଲୁ ନା କଣ?
ସିଏ ତ କେବେଳୁ ଗଲାଣି ଛାଡ ମତେ କେତେ ଦିନି ହେଲା ଭତା ମିଳୁଚି।
ମତେ ଷାଠିଏ ବର୍ଷ ହେଇନି ଆଉ ଦି ବର୍ଷ ଅଛି ହେଲେ ମତେ ଭତ୍ତା ମିଳିବ ଆଉ।
ନା ମୋର ହୋଉଚି ସେ ବୁଢା ଭତାନୁହଁ। ମୋ କଣ କହିଲୁ ମୋ ଗୋଡ ଗୋଟେନାହିଁ ହାତ ଗୋଟେନାହିଁ ଆଖି ଗୋଟେ ନାହିଁ।
ହେ ଭଗବାନ ଓହୋ ମୁଁ ବୁଢୀ ହେଇକି ଭତ୍ତା ପାଇିବି ମୁଁ ଏତେ ମାନେ ଭତ୍ତା ପାଇବା ଚକରରେ ଏତେ ମାନେ ଇଏ ନିଜକୁ କଷ୍ଟ ଦେଇ ପାରିବିନି ଆଉ।
ଏଇଟା କଷ୍ଟ କିଛି ନାହିଁ କିଛି ଖାଲି ଆନେସ୍ଥିସିଆ ଦିଆହବ ତାପରେ ବେହୋସ ହେଇଯିବ ତାପରେ ସଇ ଲା।
ହଁ ତାପରେ ସରିଲା ତାପରେ ଏ ଆନସ୍ତାସିଆ ର ମାନେ ଇଏଟା ଯେତେବେଳେ ସରିବ।
ସରିଲା ପରେ ଅ କାଟିବ ଆଉ ଟିକେ।
କାଟିବ ଟିକେ ଆଉ ଜୀବନ ସାରା ଯୋଉ ମାନେ ଛୋଟି କେମ୍ପି ହେଇକି ବୁଲିବୁ।
ହୋଉ ଆଉ।
ଆଉ ତୋ ମାମା ଅଛନ୍ତି ପାଖରେ?
ହଁ ମୋ ମାମା ଅଛନ୍ତି।
ସେ ଶୁଣୁଛନ୍ତି ନା ମୋ କଥା ସବୁ?
ହଁ
ଆଉ ସେ କଣ କୋହୁଚନ୍ତି?
କଣ କହିଲୁ?
ଆଉ ସେ କଣ କୋହୁଚନ୍ତି?
କଣ କହିବି କୋହୁଚନ୍ତି ଆଉ ଏଇ ପଣସ ଆ ଥିଲେ ମୋ ପିଇସା ଯେ ସେଇ ସେ ତାକୁ ଦେଖୁଛନ୍ତି ତାର ଅବସ୍ଥା କଣ ହେଇଛି ଆଉ।
ଓହୋ ତୁ ଖାଉ କଣସ?
ହଁ କଣ କହିଲୁ?
ତୁ ପଣସ ଖାଉ?
ହଁ ପାଚିଲାପଣସ ଖାଏ ହେଲେ ତରକାରୀ ମତେ ଭଲ ଲାଗେନି। ତୁ ଯାହା କରୁ ତାର ଓଲଟା ଟା।
ଆ ହଁ।
ହଁ।
ଆଉ ତୋ ମାମା ଦେହ ଭଲ ଅଛି?
ହଁ ଭଲ ଅଛି।
ବାପା କଣ କୋହୁଚନ୍ତି ଘରେ?
କଣ କହିଲୁ?
ତୋ ବାପା କଣ କରୁଚନ୍ତି?
ମୋ ବାବା ଆସିଥିଲେ ରଜ ଛୁଟିରେ ଯେ ଆଜି ସକାଳୁ ପଳେଇଲେ।
ଅ ସେ ସେ କୋଉଠି
ମୋ ବାବା ନେସନାଲ୍ ରାଇଭର।
ଓହୋ ବହୁତ କମ୍ ଆସୁଥିବେ ତାରେ ଘରକୁ ତ?
ହୁଁ। ନା ଆସୁନାହାନ୍ତି ମାସ ଦି ମାସରେ ଛୁଟି ଏବେ ମିଳୁଛି ଆସୁଛନ୍ତି।
ଓ ହୋ। ସେ ତାହେଲେ ସବୁଆଡୁ ଯାଉଥିବେ। ଆସିଲା ବେଳକୁ ତମାନକ ପାଇଁ ଆଣିକି ଆସୁଥିବେ ସେଇ ଅଲଗା ଅଲଗା ଜାଗା ସବୁ ତାଙ୍କ ଫେମସ ଡିସ୍ ସବୁ।
ହଁ ମୋ ବାବା ଏବେ ଯାଇଥିଲେ ବାଂଲାଦେଶ।
ହୁଁ ସେଠୁ ଆଣିଥିବେ ତ?
ହୁଁ ବାଂଲାଦେଶୀ ପଇସା ଆଣିଥିଲେ।
ଦେଖିଲୁ?
ହଁ। ଏବେ ବି ତାକୁ ମୋ ମାମା ରଖିଦେଇଛନ୍ତି।
ଅ ହଁ।
ହୁଁ। ଆମ ପିକ୍ ନିକ୍ କଥା କଣ ହେଲା ସବୁ ସାଙ୍ଗ ମାନଙ୍କ ଘରେ ରାଜି ହେଲେ ନା ନାଇଁ?
ପଚାରୁତଥିଲି ଅଧା କୋଉଛନ୍ତି ଯିବେ ଅଧା କୋଉଛନ୍ତି ଯିବେନି।
ହୁଁ ସେ ଏମିତି ହେଲେ ଭଲ ଲାଗିବନି ଯିବାକୁ ଇଚ୍ଛା ହବନି।
ଯୋଉ ଯିବ ହଁ କହିଦବ ନ ମ ନାଁ କହିଦିଅ ସେ ତାର ମାନେ ମଝିରେ ଅଟକି ରଖିଛନ୍ତି।
ହଁ ପା। କେତେବେଳେ ଖାଇବୁ?
ଖାଇଦେଲିଣି।
ଖାଇସାରିଲଣି?
ହଁ।
ଓହୋ। ବାବା ଫୋନ କରିଛନ୍ତି। ଆଠ ନଅ ମିନିଟ୍ ହେଇସାରିଲାଣି।
ଆଉ ଅଳ୍ପ ଅଛି ଟିକେ ସମୟ ରହିଯା।
ହଁ ପା। ମୋ ବାବା କଲ୍ କରୁଛନ୍ତି କାଳେ କଣ ଅର୍ଜେଣ୍ଟ ଥିବ କି କଣ ସେଥିପାଇଁ କହୁଛି।
ହଁ ଆଉ ଅଧିକ ନାହିଁ ଅଳ୍ପ ଟିକେ ସମୟ ରହିଯା।
ହଁ ପା। ଆଜି ବି ଟ୍ରେନ୍ ଲାଇନେ କିଏ ଗୋଟେ ମାନେ। ହଁ ଆତ୍ମହତ୍ୟା କରିଦେଇଛି ଯେ ଏ ସେ ପୁରା ସେଇଠି ସାଙ୍ଗେ ସାଙ୍ଗେ ମରିଗଲେ।
ଏହେ
ଉଁ ଜାଣିନି ଜଣେ ମଉସା, ବୁଢା ଲୋକ ଜଣେ।
ମୁଁ ଯୋଉ କହୁନଥିଲି ମୋ ସାଙ୍ଗ ବିଷୟରେ
ହୁଁ।
ତା ଫଟୋ ଏଇସା ମୁଁ ଆଉ ଗୋଟେ ସାଙ୍ଗ ପଠେଇଲା ଏଇନା ଜଷ୍ଟ।
ଓହୋ ମତେ ଟିକେ ପଠେଇବୁ ଦେଖି
ସିଏ କଣ କହିଲୁ ମାନେ ସିଏ ବଞ୍ଚିଯାଇଥିଲା ତା ମାମୁଁ ଆଉ ତା ମାମା ହେଉଛି ସେଇଠି ସ୍ପର୍ଡ଼େଇ ଦେଇାଇଥିଲା ତାକୁ ମେଡିକାଲ ନେଇଥିଲେ ମେଡିକାଲରେ ସେ ମରିଗଲା।
ଓହୋ। ମାନେ ଆମ କ୍ଲାସମେଟେ
ହଁ ଏଇଠି ଭୂଷଣ ମରିଗଲା ସେ ଯାଜପୁରରୁୁ
ଓହୋ ଏଇ ଭୂଷଳ ଛକରେ
ହଁ।
କୋଉ ଦିନ କହିଲୁ?
ରଜ ଦିନ ମାନେ ଲାଷ୍ଟ ରଜ ଦିନ ସେଇଦିନ।
ଓହୋ ହଉ ହଉ।
ହଁ ହଁ।